ହ୍ୟାଲୋ ସାର ନମସ୍କାର।
ନମସ୍କାର।
ଶୁଭ ସନ୍ଧ୍ୟା।
ସୁୁଭ ସନ୍ଧ୍ୟା।
କଣ କରୁଥିଲେ?
କିଛି ନାଇଁ ଏମିତି ହିଁ ବସିଥିଲି ତମେ?
ଆଜ୍ଞା ମୁଁ ବି ଟିକେ ବାହାରେ ବୁଲାବୁଲି କରୁଥିଲି।
ଆଚ୍ଛା।
ଆଉ ଭଲ ଅଛନ୍ତି?
ହଁ ଭଲ ଅଛି ତମେ ଭଲ ଅଛ?
ଆଜ୍ଞା।
ହଁ।
ଆଉ ଘରେ ସବୁ କେମିତି ଅଛନ୍ତି।
ଘରେ ବି ସବୁ ଭଲ ଅଛନ୍ତି ତମ ଘରେ।
ଆଜ୍ଞା ଆମ ଘରେ ବି ସବୁ ଭଲ ଅଛନ୍ତି।
ଖାଇବା ସରିଲାଣି।
ହଁ ସକାଳେ ତ ଖାଇଥିଲି ଏବେ ଟିଫିିନ ଖାଇଥିଲି ଟିକେ ଚା ପିଇଥିଲି ତାପରେ ସିଙ୍ଗଡ଼ା ଖାଇଥିଲି।
ଆଚ୍ଛା ବର୍ଷା। ହଁ ମୁଁ ଖାଇଥିଲି ଯାହା ଏଇ ଆମର ମଧ୍ୟାହ୍ନ ଭୋଜନରେ
ଆଜ୍ଞା।
ହଁ ସେଇ ଟାଇମ ରେ ଭା ତ ଡାଲି ଖାଇଥିଲି। ହଁ ଏବେ କିଛି ହେଇନି ବର୍ଷା ତ ହଉଛି ବାହାରକୁ ବି ଯାଇ ହଉନି।
ହଁ ଠିକ୍ ଆମ ଆଡ଼େ ବି ସେମିତି ବହୁତ ବର୍ଷା ହଉଚି। ଦି ତିନି ଦିନ ହେଇଗଲାଣି ବର୍ଷା ଆଉ କମୁନି।
ସେଇଆ ଚାରି ଦିନ ହେଇଗଲାଣି ବର୍ଷା ଜ ଜମା କମୁନି ପ୍ରବଳ ବର୍ଷା ହଉଚି।
ହୁଁ ବର୍ଷା ଯୋଗୁ କୁଆଡେ ଯାଇ ହଉନି ବାହାରେ ବି ବାହାରି ହଉନି। ବୁଲାବୁଲି ବି କିଛି କରିହଉନି ଖାଲି ଘରେ ରହିକି ବର୍ଷା ଦେଖିବାକୁ ପଡୁଚି ଆଉ।
ଆଜ୍ଞା। ଆଉ କୁଆଡେ କଣ ବୁଲୁଥିଲେ।
ହଁ ଘର ବାହାରେ ଟିକେ ବାହାରେ ବୁଲୁଥିଲି ଆଉ।
ଆଛ ହଉ ବର୍ଷା ବୋଧେ କମିଛି ଆପଣଙ୍କ ଆଡେ।
ହଁ ଏବେ ଜଷ୍ଟ ଟିକେ କମିଛି ଆଉ ଟିକେ ଗଲେ ଆହୁରି ହବଣି ଯାହା ଲାଗୁଛି ପୁରା ଅନ୍ଧାରିଆ କରୁଚି ମେଘ।
ଆଛା।
ଆଉ ଥରେ ହବ ବୋଧେ ବର୍ଷା ଆଉ। ଆଉ କେତେ ଦିନ ଖଣ୍ଡେ ହବ କେଜାଣି ବହୁତ ବର୍ଷା ହଉଚି। ସକାଳୁ ଖାଲି ବର୍ଷା ବର୍ଷା ବର୍ଷା।
ହଁ।
ଆଉ ଆପଣଙ୍କ ଆଡ଼େ ହେଉଚି ନା ନାଇଁ।
ଆମ ଆଡେ ତ କାଲି ସନ୍ଧ୍ୟା ଚା ମାନେ ପାଞ୍ଚ ଚାରି ଦିନି ହେଲାଣି ବର୍ଷା ହଉଚି। ଛାଡୁଥିଲା ହଉଥିଲା ମାତ୍ର କାଲି ସନ୍ଧ୍ୟା ଚାରି ରୁ ଅତି ପ୍ରବଳ ବର୍ଷା ଆମ ଅଞ୍ଚଳରେ ହେଇଛି ରାତିରେ ବି ପ୍ରବଳ ବର୍ଷା ଏମିତି ବର୍ଷା ଯେ ସେଇ ନଦୀ ପାଖାପାଖି ଅଞ୍ଚଳ ମାନେ ଯୋଉଁ ଘର ଅଛି ତାଙ୍କୁ ସେଇ ପାଖାପାଖି ଘର ଜାଗାରେ ପାଣି ବି ପସି ଯାଇଚି। ପ୍ରବଳ ଜୋରରେ ବର୍ଷା ହେଇକି କୁହନି ପୁରା ସେ ନଦୀ ମାନେ ବ୍ରିଜ ଉପରେ ଗୋଟେ ଚାରି ପାଞ୍ଚ ଫୁଟ ରୁ ପାଣି ବି ଯାଉଚି। ସେମିତି ଅବସ୍ଥା ହେଇକି ଅଛି ଆଉ କଣ।
ହୁଁ ଆଉ ଆପଣଙ୍କ ଅଞ୍ଚଳରେ କଣ ପ୍ରସିଦ୍ଧ। ଆପଣଙ୍କ ଅଞ୍ଚଳରେ କଣ ପ୍ରସିଦ୍ଧ।
ଆମ ଅଞ୍ଚଳରେ ପ୍ରସିଦ୍ଧ ହଉ
ଆଜ୍ଞା। ହୁଁ। ଆମ ଇଆଡେ ଏ କିଛି ଏମିତି ନାହିଁ ମୁଁ ଆଉ ଏତେ କିଛି ଜାଣିନି।
ଆଛା ଆପଣଙ୍କ ଅଞ୍ଚଳରେ ବୁଲିବା ଜାଗା କଣ ବୁଲିବା ସ୍ଥାନ କଣ ଅଛି।
ବୁଲିବା ସ୍ଥାନ ଗୁଡାକ ମାନେ ଏଇ ଯୋଉ ପାର୍କ ଫାର୍କ ପାଖା ପାଖି ଖାଲି ଅଛି ଆଉ କିଛି ନାହିଁ। ମନ୍ଦିର ଗୁଡ଼ାକ
ଆଚ୍ଛା
ଏଟା ଖଣ୍ଡେ ମନ୍ଦିର ଅଛି ପାଖରେ ପାଖରେ ଆଉ ଯା ଦି ତିନିଟା ପାର୍କଗୁଡା। ହଁ ମନ୍ଦିରକୁ ଯାଇଥାଉଛୁ କଣ ପୂଜା ପର୍ବ ହେଲେ। ଖାଲି ଦିନରେ ତ ଯାଇ ହବନି।
ଆଚ୍ଛା।
କଣ ସଂକ୍ରାନ୍ତି ଫକ୍ରାନ୍ତି ହେଲେ ଯାଇଖାଉଚୁ ମନ୍ଦିରକୁ। ଆଉ କିଛି ପୂଜା ପୂଜା ଥିଲେ ଯାଇଖାଉଛୁ। ହଁ ବୋହୁତ ଭଲ ହେଇଥାଉଚି ନା ମନ୍ଦିରରେ ଗହଡି ଗହଳି ଭିଡ ଜମା ହେଇ ଖାଉଚନ୍ତି ବୋହୁତ ଭଲ ଲାଗେ ସନ୍ଧ୍ୟା ଟାଇମରେ। ଯିବା ପାଇଁ ଦର୍ଶନ ବି କରିହୁଏ।
ଆଜ୍ଞା ଆମ ମନ କୁ ଶାନ୍ତି କରିଥିବା ଭଳି ଯଦି କୌଣସି ସ୍ଥାନ ଅଛି ଏହି ଜଗତରେ ଏହି ଦୁନିଆରେ ତ ସେହି ହୋଉଚି ମନ୍ଦିର ଯେତେବେଳେ ଆମେ ମନ୍ଦିରକୁ ପଳେଇଥାଉ ସେଇ ଟାଇମରେ ତ ଅତ୍ୟବକ୍ସ ଶାନ୍ତି ମିଳିଥାଏ। ସେଠି ମନ୍ଦିର ଯିବ ବୋହୁତ ଭଲ କଥା ଆମର ଓଡିଆ ଅସ୍ମିତାକୁବି ପୂଜା କରିବା ବୋହୁତ ଭଲ କଥା ଆ-ଆ-ଆମ ଓଡ଼ିଆ ଆମ ଆମ
ଏଇ ଜାଗା ଗଲେ ସେଇଠି ଭଲ।
ହଁ ଆମ ଓଡିଶା ହଁ ଆମ ଓ ଓଡ଼ିଆ ମାନଙ୍କର ତ ମଉଡ଼ମଣି ଶି ପ୍ରଭୁ ଜଗନ୍ନାଥ ଅଛନ୍ତି ସ୍ବୟଂ।
ହଁ ଏବେ ତ ରଥଯାତ୍ରା ଆସୁଛି।
ଆଜ୍ଞା।
ଯାଉଚନ୍ତି ନା କଣ ଆପଣ ହଁ ମୁଁ ଯାଇଚି ଖାଲି ଦିନଟାରେ ଯାଇଚି କେବେ ଯା ଯାତ୍ରା ଟାଇମରେ ଯାଇନି। ରଥଯାତ୍ରାତ ବୋହୁତ୍ ଭିଡ଼ ଠାକୁର ଦର୍ଶନ କରିହବନି।
ଆଛା। ମୁଁ ଯାଏ ମୁଁ ସବୁ ବର୍ଷ ଯା-ଆ-ରଥଯାତ୍ରା ଯାଏ। ଆମର ଇଏରେ ବି ହଁ ଖାଲି ଟାଇମରେ ବି ଯାଏ ସେହି ଇଏରେ ମୋର ମାନେ ଆମ ସେୟା ଆଉ କଣ ଆମର ଆଉ ସେପଟେ ଏମିତି କିଛି ନାହିଁ ଯେମିତି ମାନେ ଆପଣ ପାହାଡ ପର୍ବତ ଇଏ
ଅଛି ନା ଆମ ଏ ପାଖରେ ଦିଓମାଳି ଅଛି। ପାହାଡ଼ ଜାଗା ସେଇରା ଗୋଟେ ଆଜ୍ଞା।
ଦେଓମାଳୀ ପର୍ବତ ଆଛା ଶୁଣିଚି ନା। ସିଏ ଧରିକି ପଳେଇ ସୁବିଧା
ଆପଣଙ୍କର ସେଇଠି
ଆମର ବି ଇଆଡେ ଅଛି ମାନେ ପାହାଡ ମକୁଳିଙ୍ଗିଆ ଅଛି। ହଁ ହିଲ୍ ପଏଣ୍ଟ ବୋଲି ଅଛି।
ଆଜ୍ଞା। ଆଉ ଆପଣ ମନ୍ଦିର ମନ୍ଦିର କୋଉଠି ଯାଆନ୍ତି ନା ନାଇଁ ସେଇଠି ପାଖାପାଖି କୋଉଠି?
ହଁ ମୁଁ ବି ଯାଏ ସବୁ କରେ ମନ୍ଦିର ଫନ୍ଦିର।
ଅଛି ନା ଆପଣଙ୍କ ସେଇଠି ମନ୍ଦିର ଯାକ ପାଖରେ?
ହଁ।
ଆଉ ଆପଣଙ୍କ ଅଞ୍ଚଳରେ ଚାଷ ଫାଷ ହୁଏ ନା ନାଇ?
ଆଜ୍ଞା? ଅହଁ ଚାଷ ବି କହିଲି ପା ଆମ ଅଞ୍ଚଳରେ ଅଧିକ ଚାଷ ହେଇଥାଏ ହଳଦୀ ଚାଷ। ନାଇ ନାଇ ସବୁ କିଛି ବି ହୁଏ।
ଏବେ ବର୍ଷା ଋତୁରେ ଧାନ ଫାନ କିଛି ଚାଷ ହୁଏ ନା ନାହି?
ଧାନ ବି ହୋଇଥାଏ ବର୍ତ୍ତମାନ ତ ଏବେ ସବୁ ମାନେ ଚାଷ ଜମିରେ ମାନେ ବର୍ଷା ଯୋଗୁ ଇଏ। ବର୍ଷା ଛାଡ଼ିଲା ପରେ ଧାନ ସବୁ ରୋଇବେ।
ଆଜ୍ଞା
ହଁ ସେଖ
ବର୍ଷା ଋତୁରେ ତ ବହୁତ ବିଜାରିଆ ଆଉ।
ହଁ ଆଉ ପଢାପଢି କଣ ଚାଲିଚି?
କଣ କହିଲେ?
ପଢାପଢି କଣ ଚାଲିଛି?
ପଢ଼ାପଢ଼ି ତ ମୋ ସରିଗଲାଣି।
ଆଛା
ଆଜ୍ଞା ଏବେ ଖାଲି ଘର କାମ ଗୁଡ଼ାକ ଅଛି ଆଉ।
ଓଃହ ସେହି ତ ଇଏ। ବର୍ତ୍ତମାନ ଏବେ ଆମ ଇଏରେ ଯୋଉ ବର୍ତ୍ତମାନ ଯୋଉ ଇଏ। ସେଇ ମାନେ ବର୍ଷା ଦିନର ସୌନ୍ଦର୍ଯ୍ୟ ଟା ଆମ। ଅଞ୍ଚଳରେ ଅଧିକ ଥାଏ ଆମ ଅଞ୍ଚଳରେ ଗୋଟେ ହଁ। ଆଁ ଜାଗା ହଁ ହଁ।
ବହୁତ ଭଲ ତାହେଲେ ଆମ ଏପଟେ ତ ସବୁ ଅସନା ହେଇକି ପୁରା ପଡ଼ିଛି। ଛି ବର୍ଷା ଯୋଗୁଁ ପାଣି କାଦୁଅ ପୁରା ହେଇକି ଆଉ କୁହନି।
ନା ସେମିତି ବି ହୋଇଥାଏ ମାତ୍ର ଆମ ଅଞ୍ଚଳରେ ସେମିତି ବି ଅଛି ବହୁତ କିଛି ସ୍ଥାନ ବହୁତ ଇଏ ଯଉ ସ୍ଥାନକୁ ଗଲା ପରେ ଆରାମ ମିଳିଥାଏ ମାନେ ମନକୁ ଶାନ୍ତି ମିଳିଥାଏ ଯେଉଁ ସବୁ ଜାଗା ଆ ପାହାଡ ଉପରୁ ଦେଖିଲେ ଯେମିତି ଆମ ଦେହରେ ମେଘ ଅ ଛୁଇଁକି ଯାଏ ଆମ ଦେହକୁ, ସେଇ ଟାଇମରେ ଅନ୍ତର୍ଭୋଗ ମାନେ ଅନୁଭକ୍ ପୁରା ଆମକୁ ଇଏ କରିଥାଏ
ଆଜ୍ଞା ଆଜ୍ଞା
ହଁ ଏ ସବୁ ଇଏ ହେଇଛି
ଆଜ୍ଞା ହେଲେ ସେଇ ହଳଦୀ ଚାଷଟା କେଉଁ ସିଜନ ରେ କରନ୍ତି କେଉଁ ଋତୁରେ?
ସବୁ ସବୁ ସିଜନ ରେ ହଳଦୀ ଚାଷ ହୋଇଥାଏ?
ବର୍ଷା ଦିନ, ଶୀତ ଦିନ
ସବୁ ସ ସବୁ ସବୁ ସେ ଇଏରେ। ଆମ ଏରିଆ ର ହଁ ଆମ ଏରିଆ ର ମାନେ ବହୁତ ଓ ଇଏ ହଉଛି ମାନେ ଅ ସବୁଠୁ ଲୋକପ୍ରିୟତା ଇଏ ହଉଛି ମାନେ ହଳଦୀ। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ଲୋକ ନାଟ୍ୟ ବି ହେଇଛି। ଆମ କନ୍ଧ ମାନେ ଆମ ଇଏରେ ବହୁତ କିଛି ପ୍ର ବହୁତ ଜଣେକ ବି ସ୍ଥଳୀ ଅଛି ଯୋଉଟା କି ଇଏ ବଣଭୋଜି ଟା କରିହୁଏ।
ଆଜ୍ଞା ଆଜ୍ଞା
ହଁ ସବୁ ସେଇ ଟାଇପ ର ଇଏ ଆଉ।
ହଁ ହଁ
ଆଛା
ଆଉ ଯେଉଁ ଏ ବର୍ଷା ସିଜନେ ଧାନ ଫାନ ଏଗୁଡ଼ାକ ସବୁ କରନ୍ତି ନା?
ହଁ କରନ୍ତି ବାଃ
ଚାଷ ଧାନ ବି କରନ୍ତି ନା ମୋ
ହଁ ସବୁ କରନ୍ତି
ଆଜ୍ଞା ଆଜ୍ଞା।
ହଁ। ଆମର ଲୋକପ୍ରିୟତା ହଳଦୀ ଅଛି।
ଆଜ୍ଞା।
ହୁଁ।
ଆଉ କିଛି କୁହନ୍ତୁ।
ଆଉ, ଆଉ କଣ ଇଏ ଆଉ ବର୍ତ୍ତମାନ ଆପଣ ମାନେ ସଡକ ଦୁର୍ଘଟଣା ବିଷୟରେ କଣ ଜାଣିଚ ସଡ଼କ ସୁରକ୍ଷା।
ସଡ଼କ ସୁରକ୍ଷା ମାନେ ସେଇ ସେ ବିଷରେ କିଛି ଏତେ ମତେ ଆଉ ଜଣାନାହିଁ।
ଆଚଛା ଆଁ ଆମର ଠକେଇ ଯଉ ଆଜିିକାଲି ହେଇଯାଉଛି। ସେଇ ଠକେଇ ଉପରେ କିଛି ଜାଣିଛନ୍ତି କି?
ଠକେଇ ମାନେ ବୁଝିପାରିଲିନି।
ଏବେ ଦେଖନ୍ତୁ ଆପଣଙ୍କ ମାନଙ୍କର ଗୋଟେ ମାନେ କେ ଜଣେ ଓ କଲ୍ କରିବେ କହିବେ କି ଆପଣଙ୍କ ଆକାଉଣ୍ଟକୁୁ ଭୁଲ ଏତିକି ଟଙ୍କା ପଳେଇଛି ଆଉ ଆପଣଙ୍କୁ ଗୋଟେ ଏସ ଏମ ଏସ୍ କରିକି ପଠେଇଦେବେ, ତ ଆପଣ ଭାବିବେ କି
ଥିରେ ବହୁତ ଚାଲିଥିଲା ନା
ଆପଣଙ୍କ ନାଇଁ ପଳେଇ ଆସିଛି, ମତେ ତ ଏସେ ମେସ ଆସିଲା ମୁଁ ପଠେଇଦେବି। ବୋଲି କହିକ ଆପଣ ପଠେଇଲା ବେଳକୁ ଦେଖିଲା ଆଳୁକୁ ସେଇଟା ପଇସା ଆସିନଥିବ ତାଙ୍କେ ଫ୍ରଡ଼୍ କରିକି ପଠେଇଥିବେ। ସେଇଟାକୁ ଠକେଇ କୁହାଯାଏ।
କଲ୍ କରିକି ଠକିକି ଖାଇଦିଅନ୍ତି।
ଆଜ୍ଞା, ସେଥିପାଇଁ ଟିକେ ସାବଧାନ ରହିବେ। ସେଇଟା ଇଏ କରିବେ, କାହିଁକି ମୁଁ ସେଇ ଠକେଇ ଇଏରେ ଆମ
ସେମିତି ସମସ୍ତଙ୍କୁ ଠକି ଠାକି ଖାଇ ଦଉଛି ନା।
ହଁ ମୁଁ ସେଇ ଇଏରେ କାମ କରେ।
ଆଜ୍ଞା।
ବହୁତ ବଢିଆ ଲାଗିଲା, ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ହଁ ଧନ୍ୟବାଦ ମୋତେ ବି ବହୁତ ଭଲ ଲାଗିଲା।